ଆଗ ଏ କ ଘ ଘରମି ଯେ ମତେ କହିନି ଯେ ଆମ ଘରେ ପଡିଛି ବୋଲି ମୁ କହୁଛି
ହାଲୋ। ହାଲୋ।
ହାଲୋ।
ହଁ ମ୍ୟାଡ଼ାମ ନମସ୍କାର।
କଣ କରୁଥିଲେ?
ମୁଁ ତ ଏଠି ଏଠି ବସିଥିଲି ଆପଣ କେମିତି ଅଛନ୍ତି?
ହଁ ବଢିଆ ଆପଣ
ମୁଁ ବି ତ ଭଲ ଅଛି।
ମଁ ଆଉ କାମ ସରିଲାଣି ସବୁ କାମ ସରିଲାଣି?
ହଁ। କାମ ତ ସବୁ ସରିଲାଣି। ଖାଲି ରନ୍ଧା ବଡା ଟା ବାକି ଅଛି ଆପଣଙ୍କର
ହଁ ନା ମୋର ତ କାମ ସରିଲାଣି ଘର କାମ ସବୁ। ଯେମିତି ହେଲେ। ପ୍ରତିଦିନିଆ କାମ ସେଇଟା ସରିଲାଣି ରୋଷେଇଟା ଆଜି ନାହିଁ ମୋର ମୁ ଆଜି ଭୋଜି ଖାଇବା ପାଇଁ ଯିବି। ବି
ହଁ ବଢିଆ ଆପଣଙ୍କର ଆଉ।
ଭୋଜି ଖାଇବା ପାଇଁ ଯିବୁ ଆମେ ଆମର ଏଠି ପାଖରେ ଗୋଟେ ଉ ତେଲୁଗୁ ଭୋଜି ଅଛି।
ଆଚ୍ଛା ତେଲୁଗୁ ଭୋଜି ଆପଣ ତେଲୁଗୁ ମାନଙ୍କ ସହିତ ରୁହନ୍ତି।
ହଁ ଆମ ଘର ପାଖରେ ସବୁ ତେଲୁଗୁ ଲୋକ ଅଛନ୍ତି। ସେ ତାଙ୍କର ଭୋଜି ଭାତ ହେଲେ ଡାକନ୍ତି ଆଉ ଆମେ ଯଦି ତାଙ୍କର ନ ଯାଇଥିବୁ ସେ ଆମ ମୋର କିଛି ଫ୍ୟୁଚରରେ କଣ ହେଲେ ସେମାନେ ଆମ ବାଟ ମୁହଁ ମାଡିବେନି ମାଡିବେନି
ହଁ ନାଇଁ ନାଇଁ ସେମାନଙ୍କର ବି ଗୋଟେ ଇଏ ଥିବ ନା
ଖାଆନ୍ତୁ କି ନ ଖାଆନ୍ତୁ ଯିବାକୁ ପଡ଼ିବ
ଅ ହୋ। ବଢିଆ ତ ଆପଣ ଭେରାଇଟି ଜିନିଷ ଶିଖି ପାରୁଥିବେ ତାଙ୍କ ଠାରୁ ଖାଇବା ହଉ କି ତାଙ୍କ ପର୍ବପର୍ବାଣୀ
ହଁ ତାଙ୍କର ବ ତ ମେନ ପର୍ବ ହଉଛି ଆମର ଯେମିତି ରଜ ତାଙ୍କର ହଉଛି, ପୋଙ୍ଗଲ ମାନେ ଆମର ଯୋଉଟା ମକର ସଂକ୍ରାନ୍ତି କହୁଛନ୍ତି ସେଇଠି ଆମର ଯେମିତି, ତିନି ଦିନିଆୟ ରଜ ତିନି ଦିନ ଚାରି ଦିନ ଯୋଉ ମାନନ୍ତି, କି ତାଙ୍କର ବି ସେମ୍ ମତି ତିନି ଚାରି ଦିନ ସେଇ ପଙ୍ଗଲ ଟା କରନ୍ତି ସେମ ପ୍ରସେସ ପ୍ରାୟ ଆଉ ତାଙ୍କର ଆମର ସମାନ ଆମର ଯେମିତି ରଜ ସଂକ୍ରାନ୍ତି ତାଙ୍କର ମକର ସଂକ୍ରାନ୍ତି ଆଉ ସେଇ ହୁଁ ହୁଁ ଫାଷ୍ଟ ଦିନ ଯେମିତି ଆମର ତାଙ୍କର ସେଇ
ହଁ ସେଇ ଟାଇପ ର ହଁ ଯେହେତୁ, ଆପଣ ସେଇଠି ପାଖରେ ରହୁଛନ୍ତି ଆପଣଙ୍କୁ ବହୁତ ଶିଖିବାକୁ ମିଳୁଥିବ ସେମାନେ ବି କିଛିଟା ଶିଖୁଥିବେ। ଆମ ପର୍ବପର୍ବାଣୀ ଆପଣ ବି କିଛିଟା ତାଙ୍କ ପର୍ବପର୍ବାଣୀ ବି
ହଁ ଆମର ତାଙ୍କର କିଛି ହେଲେ ଆମ ଡକାଡକି ହଉ ଆଉ ତା ଆମର କଣ ହେଲେ ତାଙ୍କୁ ଡାକୁ ସେମାନେ ବି ଆସନ୍ତି ଭଲ ସବୁ କିଛି,
ଆଉ ମୁଁ ତ କେବେ ତେଲୁଗୁ ଭୋଜି ଖ ଖାଇନି ମ୍ୟାଡ଼ମ୍ ତାଙ୍କର କେମିତି କଣ କଣ କଣ ସବୁ କରନ୍ତି,
ନା ନା ନା ବିଲକୁଲ ଅଲଗା ଆମ ଭୋଜି ଭଳିଆ ନାଇଁ ଆ ଆମର ଯେମିତି ତାଙ୍କର ଆମର ଯେମିତି ଡାଲମା ଭାତ ଘାଣ୍ଟ ହଁ ଚିକେନ୍ ମଟନ୍ ସବୁ ତାଙ୍କର ସେମିତି ନାହିଁ
ଆଉ ତାହେଲେ କହ
ତାଙ୍କର ଭୋଜିର କ୍ଵାଣ୍ଟିଟିଟା ପୁରା ବହୁତ କମ୍। ଆଉ ଭାତର କ୍ଵାଣ୍ଟିଟି ବହୁତ୍ ଥାଏ, କିନ୍ତୁ ତରକାରୀର ଯୋଉ ଥାଏ ସବୁ କ୍ଵାଣ୍ଟିଟି ବହୁତ କମ୍ ଦିଅନ୍ତି।
ଆଚ୍ଛା।
ତାଙ୍କର ଆଳୁ ତରକାରୀ। ଆଉ କୁନ୍ଦୁରୁ ଭ ଜା
ହଁ
ପନିର କେହି କେହି ଏବେ କରୁଛନ୍ତି କିନ୍ତୁ ସେ ସବୁ ତାଙ୍କର ଆଉ ସାମ୍ବର
ହଁ ସାମ୍ବରଟାସ୍ ସାମ୍ବର ବଢି଼ଆ ଲାଗୁଥିବ।
ଜାଉ ଭଳିଆ ହେଇଥିବ, ଆମର ରୋଷେଇ ତାଙ୍କର ରୋଷେଇ ପୁରା ଅ ଗୋଟେ ଗୋଟେ ଜିନିଷ ଟେଷ୍ଟ୍ ଲାଗେ କିନ୍ତୁ ତାଙ୍କର ଭୋଜିରେ କ୍ଵାଣ୍ଟିଟିଟା କମ୍ ଦିଅନ୍ତି ଆମ ଆମର ଯେମିତି ଢାଳି ଦିଅନ୍ତି ପତ୍ରରେ ବାଣ୍ଟ୍ । ତାଙ୍କର ପୁରା ବହୁତ କମ୍ ଦିଅନ୍ତି।
ହଁ ସେମାନଙ୍କର ଇଏ ଥିବ କି ୱେଷ୍ଟେଜ୍ ହବନି ଜିନିଷ।
ହଁ ସେଇଟା ତ ଠିକ କିନ୍ତୁ ଯିଏ ଖାଇବ ତ ଦବ ନା। ହୁଁ ଦିଅନ୍ତି ସେମିତି ନାଇଁ ଯେ ସମସ୍ତେ ସମାନ ତାଙ୍କର ଏଇ ଟାଇପର ମାନେ ଦେବେ ଖଟା, ଆଚାର୍ ଚଟନୀ।
ଓହୋଃ।
ଅଁ ପିଠା ଟାଇପର ଗୋଟେ କଣ ଦିଅନ୍ତି। ଯେମିତି ବୁଟ ଡାଲି ମ ମଝିରେ ହେଇଥିବ ଆମର ଯେମିତି ଆଳୁଚପ୍ ସେଇ ଟାଇପର ଦେଖାଯାଏ। ବୁଟ ଡାଲି ପୁର ହେଇଥିବ।
ଓହୋଃ।
ଆଉ ଗୁଡ଼ ସାଙ୍ଗେ। ତାପରେ ତାପରେ ହେଇଥିବ, ଜଲେବି କିଏ କିଏ ଦିଅନ୍ତି କିଏ କିଏ ମିଠା ଯାହା ବି ହଉ ଗୋଟେ କିଛି ମିଠା ଦିଅନ୍ତି ଆଉ ଗୋଟେ କଦଳୀର ବରା ଦିଅନ୍ତି। ଏଇ ଟାଇପର ଦିଅନ୍ତି।
ଆଉ ମୁଁ ଶୁଣିଥିଲି ତେଲୁଗୁମାନଙ୍କର ବହୁତ ମାନେ ସେମାନେ ସାମ୍ବର ତ ଖାଆନ୍ତି ଖାଆନ୍ତି, ସେ ଗୋଟେ ପୁଲି ହାରା କଣ ଗୋଟେ ଅଛି?
ହଁ ହଁ ହଁ, ପୁଲି ହାରା ହଉଛି ଆମର ଯେମିତି ଇମଲି ରାଇସ୍ କହୁଛନ୍ତି।
ଆଜ୍ଞା।
ସେଇଟା ଆମେ କହୁ ଉଁ ଖଟା ଭାତ।
ଓହୋ ଖଟା ଭାତ ସେଇଟା ଫେରେ କେମ ତି ବନାନ୍ତି ସେମାନେ? ଆପଣ ଜାଣିଚନ୍ତି?
ହଁ ହଁ ଜାଣିଚି। ତାକୁ ଭାତ ଅରୁଆ ଭାତକୁ ରୋଷେଇ କରିଦେବେ ଭାତକୁ ଛାଣି ଦେଇକି ଆଉ ସେ ସେଥିରେ ବାଦାମ କୁ ଭାଜିକି ଫ୍ରାଏ କରିକି ବଢିଆସେ ପକେଇ କଞ୍ଚା ଲଙ୍କା ବୁଟ ଡାଲି ବିରି ଡାଲି ଆଉ ଏସବୁ ଟିକେ ଫ୍ରାଏ କରିଦେବେ ସବୁ ତାପରେ ଭୃସଙ୍ଗା ପତ୍ର ଲଙ୍କା ଆଉ ସୋରିଷ ସବୁ ତଡ଼କା ଲଗେଇବେ ତାପରେ ଟିକେ ତେଲ ସାଙ୍ଗେ ଲାଷ୍ଟକୁ ହଳଦୀ ପକେଇକି ଆଉ ଇମଲି ଟା ଯୋଉ ବ ବାତୁରେଇ ଥିବେ
ହଁ।
ତାକୁ ବତୁରେଇକି ଉଁ ଟିକେ ଉ ସେଇ କଡ଼େଇ ରେ ଫୁଟେଇ ଦେବେ ହଁ ତା ରସ ଟେ ଟିକେ ଫୁଟେଇକି ତାକୁ ଲୁଣ ପକେଇକି ଭାତ ସାଙ୍ଗେ ଗୋଳେଇଦେବେ ଆଉ। ହେଇଗଲା ଆପଣଙ୍କର ଏମି ରାଇସ ଆଉ।
ମୁଁ ଯାଇଥିଲି ଥରେ ସାଉଦ ଆଡେ ମୁଁ ଖାଇଥିଲି ବହୁତ ବଢିଆ ଲାଗିଥିଲା।
ହୁଁ ହୁଁ ହୁଁ ସେଟା ଭଲ ଲାଗେ କିନ୍ତୁ ଆମର ଏଠି କେହି କେହି ପସନ୍ଦ କରନ୍ତିନି କାହିଁକି ନା ସାଙ୍ଗରେ ତରକାରୀ କି ଗୋଟେ ରାାଇତା କିଛି ହେଲେ ଭଲ ଲାଗିବ ସେଟା ତାଙ୍କ ସାଙ୍ଗ ସେ ମୁଁ ଯାଇଥିଲି ହସ୍ପିଟାଲ ବି ବିଶାଖାପାଟଣା ସେ ସେଟା ବି ସାଉଥ ରେ ଯାଉଛି ନା?
ହଁ ହଁ ହଁ ବିଶାଖପଟଣା ତ ସାଉଥରେ।
ଖାଇବାର ଟିକେ ବେଶୀ ପ୍ରୋବ୍ଲେମ ସେଠି ହେଲା।
ହଁ ଆମ ଓଡିଆ ଲୋକ ତାଙ୍କ ଜିନିଷ ସବୁ ଇଏ କରିପାରିବେନି ନା?
ହୁଁ ସେମାନେ ସେ ଦହି ଭାତକୁ ଆଉ ସେଇ ଲେମନ ଭାତ ତାପରେ ଇମଲି ଭାତ ଏଇଗୁଡ଼ାକ ସବୁ ରଖିଥିବେ ସ୍ପେସିଆଲ ଖାନେ ଏମିତି ଅଲଗା ଅଲଗା କରିକି ଗୋଟେ ଯୋଉ ଆମର ନାସ୍ ତା ପ୍ଲେଟ୍ ନାଇ ସେଇଥିରେ ଦେଇ ଦିଅନ୍ତି ସେ ସେୟାକୁ ଖାଇଦିଅନ୍ତି ତାଙ୍କର ବ୍ରେକ୍ ଫାଷ୍ଟ ସେଇ ଡିନର୍ ସେଇ ଲଞ୍ଚ ସେଇ।
ହଁ ଯେହେତୁ ଆମେ ଅଲଗା ମାହୋଲରେ ରହି ଆସିଚୁ ଅଲଗା ଜିନିଷ ସବୁ ଖାଇ ଆସିଚୁ। ତାଙ୍କ ଜିନିଷ ଆମକୁ ଅଡ ଲାଗିବ କିନ୍ତୁ ତାଙ୍କୁ ବୋହୁତ ଭଲ ଲାଗୁଥିବ।
ହଁ ହଁ ଆଉ ରାଗ ସବୁ ଜିନିଷ କିନ୍ତୁ ବୋହୁତ ରାଗ।
ହଁ ମୁଁ ବି ଯାଇଥିଲି ଥରେ ଖାଇଥିଲି ତାଙ୍କ ବୋହୁତ ରାଗ ମୁଁ ସେମିତି ବୁଲାବୁଲି କରିବା ପାଇଁ ଯାଇଥିଲି। ହଁ ଆମେ ତ ଖାଇ ପାରିବେନି ଛୁଆ ମାନଙ୍କ କଥା ଛାଡନ୍ତୁ।
ଉଁ ହୁଁ ହୁଁ। ଆଉ ସେମିତି କରନ୍ତି ସେମାନେ ସେଇ ସେ ତାଙ୍କର ସବୁ ଭାତ ଉପରେ ଆଇଟମ୍ ବେଶୀ।
ହଁ। ଆଉ ସାମ୍ବର ସାମ୍ବର ଆପଣ ଜାଣିଚନ୍ତି କେମିତି ବନାନ୍ତି?
ଠିକ୍ ତାଙ୍କର ରସ୍ ମାନେ ବେଶୀ ଖର୍ଚ୍ଚ ନାହିଁ। ଜଣେ ଗରିବ ଲୋକ ବି କରିପାରିବ ଭୋଜିରେ ଜଣେ ଧନୀ ଲକ ବି କରିପାରିବ ସେମିତି କିଛି ମାନେ। ମାନେ ତାଙ୍କର ଇଏ ନାହିଁ ଯେ ଇଏ କରିପାରିବ ସେ କରିପାରିବନି କମ ଖର୍ଚ୍ଚରେ ସମସ୍ତେ କରିପାରିବେ।
ହଁ ସେଇଟା ବହୁତ ଭଲ କଥା।
ହୁଁ ଆମର ଓଡିଆ ଲୋକମାନୋନ ଏ ଅଧିକ କ୍ଵାଣ୍ଟିଟିର। କପଡ଼ା କଚଡ଼ା କରିକି ଖାଆନ୍ତି ଭୋଜି ମାନେ ତ ଅଧିକ ଟିକେ ଖାଇବା।
ହଁ।
ଖାଇବା ହିଁ ଖାଇବା ଯୋଉ।
ଖାଇବା ପାର୍। ସଲ ନେଉଥିବେ ଘରକୁ।
ହୁଁ ହୁଁ। ତାଙ୍କର ସେ ସବୁ ସିଷ୍ଟମ୍ ନାହିଁ ଆପଣ ଯିବେ ଆପଣ ସ ପରିବାର ସହିତ ଯିବେ ତାଙ୍କର ଯୋଉ ଇନଭାଇଷ୍ଟେସନ୍ ଥିବ ସେ ନିମନ୍ତ୍ରଣ କରିଥିବେ ସମସ୍ତେ ଏବେ ଯିବେ। କେହି ମାନେ ଛାଡିବେନି କାହାକୁ ବି ଛାଡିବେନି ଆଉ ଆମର ହେଲେ ଆମେ ଡାକିବୁ ଯଦି ସେମାନେ ବି ସମସ୍ତେ ଆସିବେ।
ହଁ ନାଇଁ ସେଇଟା ଭଲ କଥା।
ହୁଁ। ଆମର ଏଠି ପାଖରେ ଗୋଟେ ଘର ଅଛନ୍ତି ଯେ ସେମାନେ କାହା ଘରକୁ ଯାଆନ୍ତିନି ଭୋଜି ଭାତ ଖାଇବା ପାଇଁ। ଖାଆନ୍ତୁ କିମ୍ବା ନ ଖାଆନ୍ତୁ ଯାଇକି ତାଙ୍କୁ ଲୋକ ଭଲରେ ମନ୍ଦରେ ଯାଇକି ଠିଆ ହେଲେ ସେମାନେ ସେଇଟା ଖୁସି ହୁଅନ୍ତି। ଏମାନେ ଯାଆନ୍ତିନି। ତାଙ୍କର ଗୋଟେ ଯେତେବେଳେ ବାହାଘର ହେଲା ସେମାନେ ଯେତେବେଳେ ଡାକିଲେ ତାଙ୍କ ବାହାଘରକୁ ଗୋଟେ ଜଣ ବି କେହି ଆସିଲେଣିି।
ନାଇଁ ଆପଣ ଯଦି ଯିବେନି ତ ଆପଣଙ୍କ ଜିନିଷରେ ଆପ ଆପଣ କେମିତି ଭାବି ନେବେ କି ସେମାନେ ବି ଆସି
ହୁଁ ସେମାନେ ଚା ଯାହା ବି ହେଇଯାଉ ତାଙ୍କର ଆତ୍ମସମ୍ମାନ ତାଙ୍କ ପାଇଁ ବଡ଼।
ହଁ।
ଆମର ବି ଓଡିଆ ମାନେ କହନ୍ତି ଯେ ଆମ ଘରକୁ ସେ ଆସିନି ଆମେ କାଇଁ ତାଙ୍କ ଘରକୁ ଯିବା। କିନ୍ତୁ ଆମ ଘର ଲୋକ ଜଣେ ଗଲେ ବି ଯିଏ ହେଲେ ବି ଯିବା କଥା ନା ସୁବିଧା ଅସୁବିଧା ଯାହା ବି ହଉ କିନ୍ତୁ ସେ ତାଙ୍କର ସେଇ ସିଷ୍ଟମ୍ ଟା ଅଛି। ଆଉ‌
ହଁ ସେଟା ଭଲ କିଛି ଖରାପ ବି ନୁହଁ। ଆଉ ଆପଣଙ୍କୁ ସାମ୍ବର ବନେଇ ଆସିଛି ନା?
ହଁ ସାମ୍ବର ସେମିତି ଆସେ ଆଉ।
ହଉ ନେଷ୍ଟ୍ ଟାଇମ୍ କଲରେ ଆପଣ ମତେ ସାମ୍ବର କେମିତି ବନାନ୍ତି ଶିଖେଇବେ?
ହୁଁ ହୁଁ ସିଓର ସିଓର ସାମ୍ବର ଶିଖେଇବି ଆଉ ଆଉ ଗୋଟେ ଆଉ ଗୋଟେ ଉ ଗୋଟେ ହୁଏ ପଶ୍ଚିମ ଓଡିଶାରେ ଆମର ହୁଏ ଉଁ କଣ ଏଇଟା
ନୂଆଖାଇ। ଓ ହୋ ଲେଥା।
ସିଓର ଶିଖେଇ ବି ଦିଟା ଆଇଟମ୍ ସିଓର ଶିଖେଇବି।
ହଉ ନେଷ୍ଟ ଟାଇମ୍ ଆପଣ ମତେ ସିଓର ଶି
ହୁଁ। ଠିକ୍ ଅଛି ମୁଁ ରଖୁଛି କଲ୍ ଏବେ?
ହଁ ହଁ ହଁ ଠିକ୍ ଅଛି।